ଏଇଠି ଖାଇକି ବସିଛି ଆଉ।
ଖାଇବା ପିଇବା ସରିଲାଣି?
ହୁଁ ଆ ନାଇଁ ହେଇଯାଇଛି ଆଜି ସନ୍ଧ୍ୟାରେ କିଛି ଖିଆ ହେଇନଥିଲା ତ ସେଥିପାଇଁ ଆଉ।
ଓହୋ। ଆଉ।
ଅ ହଉ।
ହୁଁ ହଁ
ତମେ ନଥିଲ ନା?
ନାଇଁ ମଁ ନଥିଲି କଣ ଯାଇଥିଲି ଟିକେ ଏଇଠି ବଜାର ବାହାଘର ଅଛି ତ ଲୁଗାପଟା କିଣିବାର।
କାହାର?
ଏଇ ମୋ ସାଙ୍ଗ ଜଣେ ତ ହଁ। ଟିକେ ଡିଷ୍ଟବାନ୍ସରେ ହେଇଯାଇଛି ତ ସବୁ କିଛି। ହଁ ସେ ଆସିପାରିବନି। ବାହାରକୁ ସେ ଆସି ପାରିବନି ମାନେ ଆମ ଘରେ ହଉନି ତାଙ୍କ ଘରେ
ଆଛା ଆଉ କୋଉଠି ହଉଛି?
ସେ ଯାଇଛିଭାରି ତ ପୁଅ ଘରେ ସବୁ ହଉଛି।
ଓହୋ ଆଛା।
ତ ସିଏ ସେ ବାହାରକୁ ଆସିପାରିବନି ନା ତ ମୁଁ ସେଥିପାଇଁ ଯାଇଥିଲି ଆଉ।
ଓହୋ।
ଆ ଏଇ ଏବେ ଆସିଲି। ଜଷ୍ଟ ଆସି ପହଞ୍ଚୁଛି ତମକୁ କଲ କଲି।
ନହଁ।
ଲେଟ୍ ହେଲା।
ଓ ସେଇଥି ପାଇଁ କହୁଥିଲ ମନ ଭଲ ନାହିଁ ବୋଲି ନା କଣ?
ଏଇ ମାନେ ଆ ଯାହାବି ସ କୁହନ୍ତି ନା ସକାଳଟା ଆରମ୍ଭ ହୁଏ। ତା ସହିତ ତ ଭଲ ଲାଗୁଛି ଟିକେ ଆଉ ପାଞ୍ଚ ଦିନ ଖଣ୍ଡେ
କ କ୍ଲୋଜ ଟିକେ ବୋଧେ ଆଛା।
ତିଲେ ଭଲ ଲାଗୁନି ଚାରି ପାଞ୍ଚ ଦିନ ଲାଗିବ। ଟିକେ ମାଇଣ୍ଡ ଠିକ କରିବା ପାଇଁ।
ଆଚ୍ଛା ଆ କ ଘରେ ତ କେହି ମାନେ ଯାଇନଥିବେ?
ନା ନା ନା।
ଅ ହ। ସେଇଠି କୋଉଠି ପା ପାଖାପାଖି ନା ଦୂର ବାଟ?
ନାଇଁ ନାଇଁ ଆମ ଏରିଆରେ ପାଖରେ ମାନେ ଆମ ବଜାର ଆଉ ତାଙ୍କ ବଜାର ଗୋଟେ। ପାଖାପାଖୀ ବହୁତ୍ ଭଲ ତ ଦେଖ ଯଉଟା ଯିଏ ଭୁଲ କରିଦେଇଛନ୍ତି ସେଇଟା କଣ ବାପା ମୋ ସମାଧାନ କରିବା କଥା ତ କୁହା ବି ହେଲା ତ ୱେଟ୍ ବି କଲେ ବା ସେମାନଙ୍କର ଦଶ ବର୍ଷ ରିଲେସନସିପ ତ ବୁଝୁଛ? ୱେଟ୍ ବି କଲେ। କିନ୍ତୁ ସେ କୌଣସି ମତେ ବି ହଁ ମାନେ ରା
ମୋ କହି ନାଇ ମୋ କହିବା କଥା ଘରେ ସିଏ କହିଛନ୍ତି?
ହୁଁ ହୁଁ ହୁଁ ଚାରି ବର୍ଷ ହେଲାଣି।
ଘରେ କହିଛନ୍ତି ତାପରେ ଏତେ ବର୍ଷର ରିଲେସନସିପ ଘରେ ତ ବୁଝିବା କ ଥାନା ଆଟଲିଷ୍ଟ୍।
ମୁଁ ଥାନ୍ତି ସତ କଥା ମୁଁ କେବେଠୁ ସେ ଭୁଲୁ କରିଦେଇଥାନ୍ତି କିନ୍ତୁ ସେ ସେମିତି କା ନୁହେଁ। ତ ୱେଟ୍ କଲା ଆଉ ବି ମାନେ ବହୁତ ଇଏ ହେଲା କୁହା ଯୁଡ଼ି ହେଲା ସେ ହେଲେନି ରାଜି ହେଲେନି ଆଉ ତ ବାଧ୍ୟ ହେଇକିରି ଯୋଉଟା ସମସ୍ତଙ୍କୁ ଏଇ ଜିନିଷ ଚାହାନ୍ତି କି?
ହଁ ତାପରେ ବି ସିଏ ସିଏ ଯୋଉ ଏଇ ଯୋଉ କାମଟା କଲେ ବହୁତ ପ୍ରେସର ରେ ପଡିକି ଗଲେ ନା ଆଉ।
ବହୁତ ପ୍ରେସର ପ୍ରେସର ମାନେ ମାନେ କହିବା ଭଲ ପିଲା ଅଛନ୍ତି ହଁ। ତମେ ଏଇଟା କରିଥିଲେ କାମ ଟା ଆମେ ଆରାମସେ
ସି ଏମ୍ ନାଇଁ ସି କଣ ସିଏ କଣ କେବେ ଭାବିଥିବେ କି ମୁଁ ଏମିତି କରିକି ଯିବି ବୋଲି। ସିଏ ଭାବିଥିବେ, କି ମୁଁ ମୋ ଘରେ କହିବି ରାଜି ହେବେ ଭଲସେ ଯେମିତି ହବା କଥା ସେମିତି ହବ ଆଉ ସେ ତ ଘରେ ରାଜି ହେଲେନି ଇଏ ଆଉ ଏକ୍ସଟ୍ରା କଣ କରିବେ?
କଥା ତ ସେଇୟା ସବୁ ଝିଅ ଝିଅ ହୁଅନ୍ତୁ କି ପୁଅ ହୁଅନ୍ତୁ ସମସ୍ତଙ୍କର ସେଇଟା ଗୋଟେ ସ୍ବପ୍ନ ଥାଏ। ତ ସେ ରାଜି ହେଲେନି ବହୁତ ବି ଚାରି ବର୍ଷ ହେଲାଣି କୁହା ହଉଛି। ସମସ୍ତେ କହୁଛନ୍ତି ତ ସିଏ କଣ ମୋ କହିବା କଥା ଜଣେ କିଛି ଆଡୁ ଆଶା ପାଇଲେ ହଁ ଟିକେ ଶୁଣିଲେ ତ ହଉ ଘରେ ହେଲେଣି ରାଜି ଏଇଟା ସମ ଆମ ଘରେ ହେଲେ ବି ଫାଷ୍ଟ ମନା କରିବେ।
କରି କରି କେତେ ଇଏ ରିଗାଡ଼ି ମିଶନ ହୋଉ ସୌରଭ ଯ୍ୟୋତି ହୋଉ
ଏୟା ହଉଛି କଥା ଆଉ ତ ସେ ପାଇଁ ତ ରାଜି ନୁହଁ ସେମାନେ ବି ମାନେ କଣ କହିଲେ ଆମ ଘର ପା ମାନେ ଆମ ଘର ପାଖାପାଖି ଯେହେତୁ ସେ ସେମାନେ ଯିବେନି କି ସେମାନେ ଫୋର୍ସ କରୁଛନ୍ତି ଯେହେତୁ ତାର ମୋର କ୍ଲୋଜ ମତେ ଟିକେ କହୁଛନ୍ତି ତ ଏମତି ସବୁ ଟେନସନ ଲାଗୁଛି ଭଲ ଲାଗୁନି ଜମା।
ଓହୋ।
ତ ମ୍ୟାରେଜ ଅଛି ମାନେ ତାଙ୍କର ଡେଟ ଫିକ୍ସ କରିକିରି ଏ ସବୁ କରିଛନ୍ତି। ତ ସେଇ ହିସାବରେ ଯାହା ହେଇ
ତଥାପି ତାଙ୍କର
ନାହାନ୍ତି ଶୁକ୍ରବାର ପା
ଓ ଏଇ ସୁ
ହଁ ହଁ ହଁ ରିସେଣ୍ଟଟା।
ବୋଲିବି?
ସେଥିରେ ତାଙ୍କର ଯେମତି ହୁଏ ମାନେ ପୁଅ ଘର ସେମିତି ଡେଟ ଫିକ୍ସ କରିକି କରୁଛନ୍ତି।
ରି ମନ ଦୁଃଖ କରୁଥିବେ ଯାହା ବି ହେଲେ ମା ବାପାଙ୍କ ଆବସେନ୍ସ ରେ ବହୁତ
ଆଉ ଆଉ କଣ କର କରାଯିବ ବାଧ୍ୟ ଆଉ ଦେଖ ଯଦି ଆମେ ମା ବାପାଙ୍କୁ ଚାହିଁବା ସାଢେ ଜଣଙ୍କ ଜୀବନ ଯିବ ହାରି। ତ ଯଦି ତାଙ୍କୁ ଚାହୁଁଛନ୍ତି ୟାଡ଼େ ଏମାନେ ଏମାନେ ମାନେ କାନ୍ଦି ବୋପେଇବେ ତ ଠିକ କଥା କିନ୍ତୁ ଆମ ପାଇଁ ଜଣଙ୍କ ଜୀବନ ଯାଉ ସେଇଟା ଚାହିଁବା କି?
ସେଇଟା ତ ଠିକ ନୁହେଁ ଜମା।
କଥା ତ ସେଇଟା ସମସ୍ତେ କହିବେ ତମେ କାହିଁକି ଭୁଲିଗଲେ କଣ ହବନି ବାପା ମା ଠିକ କଥା ଠିକ ଅଛି ଯେ ହେଲେ ସେ ପିଲା ରହିବା ଦରକାର ନା ସେ ପିଲା ଯଦି ନିଜ ଜୀବନ ଦେଇଦବ ତ ତାଠୁ ଆଉ ବଡ ପାପ ଲାଗିବାର ଅଛି। ଏମିତି ହେଲେ ଯାଅ କି ଯାହା କର ରହିବ ଆଉ ଓ ତଥା ସମସ୍ତେଙ୍କ ସମାନ ସବୁ ପୁଅ ପିଲା ଆଉ ଆଜିକା ଡେଟ ରେ ସେମିତିକା ପିଲା ମିଳିବା ବହୁତ ରେୟାର।
ଆଉ ସେମିତି ଆଉ ପିଲା ନାହାନ୍ତି ଭଲ ପାଇ ଛାଡି ଦଉଛନ୍ତି ଛାଡ ଯାହା ହେଇଛି ଆମେ ଆମ ଭିତରେ ରହିଯିବା।
ସାଙ୍ଗ ଘରକୁ ଯାଇଥିଲି ହେଲା ଚିପ୍ସ ଖାଉଥିଲି ମୁଁ ମାନେ ଖା ଭାତ ହେରିକା ସବୁ ଖାଉଥିଲୁ ଚିପ୍ସ ଟା ହାତରେ ଖାଇଲେ
ଆଉ ଆଜି କଣ ଖାଇବା ପିଇବା ହେଇଥିଲା?
କଁ ଦିନରେ? ଦିନରେ ହେଇଥିଲା ପଖାଳ ଆଉ ମାଛ ବଡ଼ ଯୋଉ ମାଛ ଆ ସେଇଟା ଟିକେ ଫ୍ରାଏ ଟାଇପ ର ହେଇଥିଲା ଆଜ୍ଞା। କଣ? ହ୍ୟାଲୋ।
ହଁ ହଁ କୁହ।
ଉଁ କୁହ ଏଇ ସକାଳେ ପଖାଳ ଭାତ ବଡ ମାଛ ଫ୍ରାଏ ଆଉ ଚୁନା ମାଛ ଯୋଉ ସୋରିଷ ମସଲା ଦେଇକି ଯେମିତି ଟାଇପ ର ଟିକେ ହୁଏ। ସେମିତି ହେଇଥିଲା ଟିକେ ଖାଇଥିଲୁ ଆଉ ଆଜି ଖରା ପ୍ରବଳ ହେଇଛି।
ଓହୋ ଆଜି ଖରା ପ୍ରବଳ ହଉଥିଲା।
ହଁ ତ ସେଇଥିପାଇଁ ପଖାଳ ର ଆୟୋଜନ।
ଭଲ ହେଇଛି କାହିଁକି ନା ଗରମ ବି ହଉଛି ଜୋର ମୁଁ ସିନା ଥଣ୍ଡା ପାଇଁ ପଖାଳ ଖାଇ ପାରୁନି ତ ଯିଏ ଖାଉଛନ୍ତି ଭଲ।
ହଁ। ତ ଏବେ ସନ୍ଧ୍ୟାରେ କିଛି ଖିଆ ହେଇନଥିଲା। ତ ଏବେ ଆସଥିଲା ଚାମିନ ଆ ଥିଲା ଆଉ ଏଗ ରୋଲ୍ ଆସିଥିଲା ଆଉ।
ଓହୋ ହଁ ଭଲ ଆଉ ଏସବୁ। ଆଜି ତ ଆଇଁଷ ବାରି ଆଇଁଷ ଖିଆ ହବ ଆଉ।
ହୁଁ ନାଇ ପ୍ରାୟ ମୁଁ ଏତେ ଖାଏନି।
ତମର ଏବେ ସେପଟେ ଚୁନା ମାଛ ମିଳୁଚି? ମାନେ ଚୁନା ମତଲବ କଣ କହିଲ ମାନେ
ଭଉଣି। କୁହନ୍ତି ନା ପୁରା ଟିକ ଟିକ ମାଛ ସେ ମିଳୁଛି।
ହଁ।
ହୁଁ ଆମ ଏପଟେ ସେମିତି ମିଳନୁ। କୁହନ୍ତିନା ଯୋଉ ଛୋଟ ଏଇ ଯୋଉ କୋକର ହେଲା କି ଉ ଆଉ କଣ ହେଲା ଯୋଉ ଇ ମାଛର ଛୋଟ ମାଛଗୁରା ଯୋଉ କୁହନ୍ତୁ କଣ
ଟ ଛୋଟ ମାଛରେ ବେଶୀ ଭିଟାମିନ୍।
ମୁଁ ସେଇଟା କହୁଛି ମୋ ଫେବରେଟ ତ ଆମର ଏପଟେ ସବୁବେଳେ ମିଳେନି ଛୋ ଟ ମାଛ ଚୁନା ମାଛ ଆମକୁ ଏପଟେ ମିଳେନି।
ହଁ ହୋ।
କେବଳ ବର୍ଷା ଦିନେ ମିଳେ, ଆଉ ଯଦି କଦବା କୋଚିତ୍ କେବେ ମିଳେ ନ ହେଲେ ସବୁବେଳେ ମିଳେନି କେବଳ ବର୍ଷା ଦିନେ ହିଁ ସବୁବେଳେ ମିଳେ। ମୋର ସେଇଟା ଫେବରେଟ ମୁଁ ସେଥିପାଇଁ କହିଲି ତମଆଡ଼େ ଏବେ ମିଳୁଚି ସେ
ହଁ ହଁ ମିଳୁଚି।
ସୋରିଷ ମସଲା ଦେଇ କଲେ ଆହୁରି ଟେଷ୍ଟି।
ହଁ ତମେ ଏବେ ଖାଉଚ ବୋଧେ।
ନାଇଁ ଆଇସ୍କ୍ରିମ ଖାଇବି ପାରିଲିନି ବଜାରରେ ଆଣିକି ପଳେଇ ଆସିଥିଲି।
ଓହୋ।
ଆଇସ୍କ୍ରିମ ହିଁ ଖାଉଚି।
ଆଉ ରାତି ଖାଇବା?
ରାତି ଖାଇବା ଏବେ ଖିଆ ହବ ଏବେ ଖାଇନୁ ଆଉ ଟିକେ ପରେ ଖାଇବୁ ଏତେ ବେଳାବେଳି ଖାଇବେନି।
ଓହୋ ନାଇଁ ଦିନ ଥିଲା ମୁଁବି ଖାଉଥିଲିଯେ ବାରେଟା ସାଢ଼େ ବାର
ହଁ ଭଲ ନାଁ ମୁଁ ଖାଏ ମୁଁ ଲେଟ୍ କେ ଯାଏଁ ରୁହେନି ଆମ ଘରେ ସମସ୍ତେ ଖାଆନ୍ତି ଲେଟରେ କିନ୍ତୁ ମୁଁ ସାତେଟା ଆଠଟା ଭିତରେ ମୋର ସାରିଦିଏ ରାତି ଖାଇବା। କିନ୍ତୁ କେବେ କେବେ ଇଚ୍ଛା ହୁଏନି ଏଇଠିତ ଚାରି ମାନେ ଦୁଇ ଚାରି ଦିନ ହବ ଆଉ ଇଚ୍ଛା ହଉନି ଖାଇବା ପାଇଁନା ସେଇଥିପାଇଁ ଲେଟରେ ଖାଏ ଆଉ।
ହୁଁ।
ଭଲ ଲାଗୁନିତ ସେଇପାଇଁ ମୁଁବି ବଜାର ଯାଇଥିଲି ଏବେ ଆସିଲି ଘରକୁ ମୁଁ କହିଲି ଆଉ ଟିକେ ପରେ ଖାଇବି ଆଉ।
ହଁ ହଉ ଯାଅ ତମେ ଖାଇବ ମୁଁ ଚାଲଲିି ଖାଇ ତ ସରିଲାଣି ସୋଇବି ଆଉ ହେଲା।
ହଁ ହଁ ହୋଉ ଶୋଇପଡ଼ ଆଉ।
ହୁଁ।
ଶୁଭରାତ୍ରି ଶୋଇପଡ଼।